ହାଲୋ।
ହାଲୋ କଣ କରୁଚୁ?
ହୁଁ ଛାତ ଉପରେ ବସିଚି ହଁ। ତମେ କଣ କରୁଚ?
ଏ ବସିଥିଲି ଆଉ।
ଖାଇ ସାରିଲଣି?
ହଁ। ତମେ?
ଉଁ ନାଁ ମୁଁ ଖାଇନି ଖାଇବି ଆଉ ଟିକେ ପରେ ଆଉ।
କଣ ଖାଇଲ?
ହଁ ରୁଟି ତରକାରୀ ଖାଇଛି ଆଉ।
ହଁ।
ତମେ
ମୁଁ ଖାଇନି ତ ଖାଇବି ଆଉ ଟିକେ ପରେ।
ଆରେ ସାଙ୍ଗ ଆଜି ଆମ କଲେଜ ପାଖ ରାସ୍ତା ଦେଇ ଆସୁଥିଲି ୟାର। ସେଇ ଗେଟ୍ କ୍ୟାଣ୍ଟିନ୍ ଆଉ ପିଲାମାନଙ୍କୁ ଦେଖି ପୁରା ଆମ କଲେଜ ଦିନ ମନେ ପଡିଗଲା। କେମିତି କଟିଗଲା ସେ ତିନି ଚାରି ବର୍ଷ ଜଣା ହି ପଇଲାନି।
ହ ହ ହଁ କଲେଜ ଜୀବନ ର କଥା ମଜା ହିଁ ପୁରା ଅଲଗା ଥିଲା। ହଁ ସେତେବେଳେ ନା ଚାକିରିୀର ଚିନ୍ତା ଥିଲା ନା ଭବିଷ୍ୟତ ର ଚିନ୍ତା। ଖାଲି ସାଙ୍ଗମାନାନଙ୍କ ସହ ମସ୍ତି ଆଉ ବୁଲାବୁଲି ଆଉ।
ଉମ। ତୋର ମନେ ଅଛି ଆମେ କେମତି କ୍ଲାସ ବନ୍ଦ କରି ସେଇ କ୍ୟାଣ୍ଟିନ ପଛପଟେ ବସି ଗ ବୁଝିଲେ। ଆଉ କାହା ପାଖରେ ପଇସା ଥିଲେ ବି ଆମେ ସମସ୍ତେ ମିଶେଇ ଗୋଟିଏ ଚା ର ଭାଗ କରିଦଉଥିଲେ।
ହଁ ହଁ ସେଇ ଗୋଟେ ଚା ଆଉ କଣ ସମସା ଖାଇବା ଭିତରେ ଯୋ ସୁଖ ଥିଲା ଏବେ ସେ ବଡ ବଡ ରେଷ୍ଟୁରାଣ୍ଟ ରେ ବି ସେଇଟା ମିଳୁନି। କଣ ଆଉ ସେ ପ୍ରାକ୍ଟିକାଲ କ୍ଲାସ କଥା ମନେ ଅଛି? ହମ ତୁ କେମିତି କେମିଷ୍ଟ୍ରୀ ଲ୍ୟାବରେ ଭୁଲ କେମିକାଲ ମିଶେଇ ଧୂଆଁ ବାହାର କରିଦେଇଥିଲୁ।
ହୁଁ।
ହୁଁ ତାପରେ କଣ କୁହ ମୋର କୁଆଡେ ଉଡ଼ିଗଲା।
କଣ କଣ?
ପ୍ରଫେସର ବି ଆମ ଦୁହିଁଙ୍କୁ ଲ୍ୟାବରୁ ବାହାର କରିଦେଇଥିଲେ।
ହୁଁ ହୁଁ।
ସେଦିନ ମୁଁ ପୁରା ଡରି ଯାଇଥିଲି। ଆଛା ତୋର ମନେ ଅଛି କଲେଜ ବେଳେ ଆମର ବାଇକ ପ୍ରତି କେତେ କ୍ରେଜ୍ ଥିଲା। ତୁ ସେତେବେଳେ କହୁଥିଲୁ ଗୋଟେ ସ୍ପୋର୍ଟସ ବାଇକ୍ ନ ନେବୁ ବୋଲି।
ହଁ ହଁ। ହଁ କାହାକୁ କଲେଜରେ ଡ୍ରପ କରିବା ହେଉ କିମ୍ବା ସନ୍ଧ୍ୟାରେ ବାଇକ୍ ରାଇଡ ରେ ଅ ଯିବା ହଉ ସେଇ ପୁରୁଣା ଗାଡି ହି ଆମର ସାହାରା ଥିଲା।
ସେଇଆ ତ ତାହାକୁ କଲେଜ ଡ୍ରପ୍ କରିବା ହେ ସଧରେ ବାଇକି ଆମ ପାଇଁ ସେ ସହାରା ଥିଲା।
ହୁଁ ସେଇ ଦିନ ଗୁଡାକ ମନେ ପଡିଲେ ଏବେ ବି ଆଶ୍ଚର୍ଯ୍ୟ ଲାଗେ।
ହ ସେଇ ପରୀକ୍ଷା କଥା ଜମା କୁହେନି। ପୁରା ସେମିଷ୍ଟାର ଆମେ କିଛି ପଢୁନଥିଲେ ଆଉ ଏକ୍ସାମ ରେ ପୂର୍ବ ରାତିରେ ସମସ୍ତେ ମିଶିକି କମ୍ବାଇନ ଷ୍ଟଡି କରୁଥିଲେ। ପୁରା ରାତିରେ ଚେଇଁକିନା କପି ବନେଇକିନା ଆଉ ନୋଟସ ଲେ ଖୋଜିବା ଏସବୁ ତ କରୁଥିଲି ଆଉ।
ହୁଁ ଆଉ ସକାଳେ ଆମେ ହଲରେ ହଲ ରେ ପଶିଲା ବେଳକୁ ପଛ ବେଞ୍ଚ ରେ ବସିବା ପାଇଁ ଯୋଉ ଫାଇଟ ହେଉଥିଲା। ହ ତୁ ଆଉ ମୁଁ ସବୁବେଳେ ଚେଷ୍ଟା କରୁଥିଲି ଯେମିତି ପାଖାପାଖି ବସିବା। ଆଉ ଯେମିତିକି ପଡିଥିଲା ପ୍ରଶ୍ନ ଅନ୍ୟ ଜଣଙ୍କୁ ଦେଖେଇ ପାରିବ।
ହୁଁ ହଁ ଆଉ ଯେତେବେଳେ ଦୁହିଁ ଙ୍କୁ କିଛି ଆସୁନଥିଲା ନଥିଲା ଆମେ ପରସ୍ପର ମୁଁହ ଆଁ ଯ ଏଇ ଆଉ ଭାବୁଥିଲେ ଯେ -ଏଥର ବ୍ୟକ ପେପର କେମିତି ଭରିବା? ଭଗବାନଙ୍କ ଦୟା ରୁ ଆମେ ସବୁ କ୍ଲିୟର କରିଦେଇଥିଲେ।
ହଁ ହଁ ତୋର ସବୁ କ୍ଲିୟର ହେଇଯାଇଥିଲା କି?
ହଁ ମୋର ତ ହେଇଯାଇଥିଲା।
ହଁ ମୋର ତ ସବୁଥିରେ ବ୍ୟାକ୍ ଲାଗିଛି। ହଁ ପଇସା ନାଇଁ ପା
ପଇସା ବାବାଙ୍କୁ ମାଗିଦେବ
ହଁ ସେଇ କଲେଜ ଗ୍ରୁପ ର ବାକି ପିଲାମାନେ ଏବେ କୋଉଠି ଅଛନ୍ତି?
କିଛି ଖବର ଅଛି କି କା ପାଖରେ
ହଁ ନା ତମ ପାଖରେ କିଛି ନାହିଁ। ସେଇ ତୋର ଯୋଉ ସାଙ୍ଗ ମାନ ସବୁ ସେମାନେ ସବୁ କେମିତି ଅଛନ୍ତି?
ସାଙ୍ଗ ମାନ ତ ଭଲ ଅଛନ୍ତି, ସବୁ ଚାକିରି ଫାକିରି କଲେଣି। ଆଉ ବିକାଶ ତ ଏବେ ଦିଲ୍ଲୀରେ ଚାକିରି ବିକ୍ରି କରୁଛି ଆଉ ରହିଛି ନିଜର ଏକାର୍ଟପ ଆର ଆରମ୍ଭ କରିୁଛି ଆଉ ପୂଜାରେ ଗତ ବର୍ଷ ବାହାଘର ହେଇଗଲା ସେ ଏବେ ହାଇଦ୍ରାବାଦ ରେ ଅଛି ଆଉ ସମସ୍ତେ ନିଜ ନିଜ ଲାଇଫ ରେ ବ୍ୟସ୍ତ ହେଇଗଲେଣି ୟାର
ହଁ କେତେ ଶୀଘ୍ର ସମୟ କେତେ ଶୀଘ୍ର ବଦଳିଯାଏ। ଆ ଚାଲଏକା ଚାଲ ହ୍ୟାଲୋ!
ହୁଁ!
ଏଇ ମନ୍ତ୍ରୀ ଯିଦଇ କରତା ନିଁ କଲେଜ ରିୟୁନିଅନ ପ୍ଲାନି କରିବା ଓଡିଶାରେ ଥିବା ଆଉ ସମସ୍ତେ ମିଶିକ କଲେଜ ଆଡେ ବୁଲିବାକୁ ଯିବା ଆଉ
ହଉ କେବେ ଯିବା ପ୍ଲାନିଂ କର।
ହୁଁ ଆମ ସୁପର ଭାଇ ଆଜି ଆମ କଲେଜ ଗ୍ରୁପ ମେସେଜ କରୁ ସମସ୍ତେ ଆସିଲେ ପୁରା ଧ ହବ ଆଉ!
ହୁଁ ଏଇ ନେକ୍ସଟେ ମନ୍ଥ ରେ ଗୋଟେ ଛୋଟ କଲେଜ ପ୍ଲାନ୍ କରିବା।
ହୁଁ ସମସ୍ତଙ୍କୁ ଡାକିବା ଆଉ!
ହୁଁ! ସମସ୍ତଙ୍କୁ ଓଡିଶା ଡାକିବା ଆଉ ଆମେ ସମସ୍ତେ ମିଶି ପୁଣି ସେଇ କଲେଜ ଆଡାକୁ ବୁଲିବାକୁ ଯିବା।
କଲେଜ ଆଡେ ଅଲଗା ଆଡେ କେତେବେଳେ ଯିବା ସାଙ୍ଗ ହେଇକି ଫିଷ୍ଟ ଫିଷ୍ଟ୍ କରିବା। ଆଉ ସବୁ ଘରେ ଭଲ ଅଛନ୍ତି।
ହଁ! ଆଉ ତମ ଘରେ ସବୁ କଣ କରୁଛନ୍ତି?
ଆମ ଘରକୁ ସବୁ ଭଲ ଅଛନ୍ତି।
ଆଉ କୋଉ ଦିନ କଲେଜ ଯିବା ବୁଲିବାକୁ ଆସିଥିଲ ନା
ହୁଁ! ଆଉ ପଢାପଢି କେମିତି କଣ ଚାଲିଛି?
ହଁ ଭଲ ଆଉ!
ପଢୁଛି ତ
କଣ କହିଲ?
ତାହେଲେ
ହଁ ପଢୁଛି।
ହଉ ସେ ସବୁ କେମିତି କଣ ଅଛନ୍ତି?
କଉ ମାନେ? ହଁ ସେ- ସବୁ ଭଲ ଅଛନ୍ତି ସେମାନେ ତ ଭଲ ଭଲ ଜବ୍ କଲେଣି ଆଉ ମୋର- ଯେ ଜବ ଚାକିରି ହେଇପାରିଲାନି ମୁଁ ଘରେ ବସିଛି ଆଉ।
ତୁ ଆଜି ଯାଏଁ କରି ପାଇଲୁନି।
ନା ବା ଛୋଟବେଳେ ପଢୁନଥିଲି ବୁଲୁଥିଲି ଆଉ ଖାଲି ବ୍ୟାକ ଲାଗିଲା ଆଉ। କେମିତି ଜବ୍ କରିବି?
ପ୍ଲସ ଥ୍ରି ରେ ବ୍ୟାକ ଫ୍ୟାକ
ପ୍ଲସ୍ ଥ୍ରୀରେ ସବୁ ବ୍ୟାକ୍ ଲାଗିଥିଲା ଚାରି ଥର ପରୀକ୍ଷା ଦେଲି ତାପରେ ବି ବ୍ୟାକ୍ କ୍ଲିୟର ମାନେ ବ୍ୟାକ୍ ତାପରେ ବି ଲାଗିଥିଲା ଆଉ ଥରେ। ଓଡିଆରେ ବ୍ୟାକ୍ ଲାଗୁଚି ମୋର।
ପଢ଼ିଥାନ୍ତ ନା ଭଲ ସେ।
ପଢିଥାନ୍ତି ଯେ ଫୋନ୍ ଦେଖୁଥିଲି ଆଉ ଟାଇମ୍ ହେଲାନି ପଢିବାକୁ।
ଉଁ ହୁଁ ଫୋନ ତ ବାଇଆ ସବୁ
ହୁଁ। ହଁ ତୁ ଆଉ ଏବେ ଭିଡିଓ ବନଉଚୁ ନା?
ହଁ ସେମିତି ଙ୍କା ଭା ଯେତେବେଳେ।
ତୁ ଏବେ କଣ କରୁଚୁ ଉଁ ଚାକିରି ହେଲାଣି ନା ସେମିତି ବୁଲୁଚୁ? ମୁଁ ଘରେ କେମିତି ହେଲା?
ସେମିତି ଆଉ ଗ୍ରାଜୁଏସନ୍ ପରେ ହେଇଗଲା ଆଉ।
ଅ ହ ଭଲ ପଡୁଥିଲୁ ବୋଧେ?
ପଢା ପଢି ସେମିତି ହେଇଗଲା ଚାକିରି ଆଉ।
ହଁ ମୋ ପାଇଁ ଗୋଟେ ଚାକିରି ଦେଖିଦଉନୁ।
ହୁଁ ଦେଖିବା ଆଉ। ଆମେ ପ୍ରାଇଭେଟ୍ କରଛୁ ଆଉ ଆମେ ଥୋଡ଼ି ନା ଗୋମେଣ୍ଟ ଚାକିରି କରୁଚୁ।
କଣ ଗର୍ମେଣ୍ଟ ଚାକିିରି?
କରୁନୁ ନା ପ୍ରାଇଭେଟ୍ କରୁଚି ନା।
ହଁ ମୋ ପାଇଁ ଗୋଟେ ଗମେଣ୍ଟ ଚାକିରି ବୁଝି ଦଉନୁ ତୁ।
ଗର୍ମେଣ୍ଟ ଚାକିରି ଏକ୍ଜାମ ଦେବାକୁ ପଡୁଛି ନା ଗର୍ମେଣ୍ଟ ଚାକିରି କଣ ବୁଝିଲେ ହେବ।
ଏକ୍ଜାମ୍ ଏକ୍ଜାମ୍ ଫେକ୍ଜାମ୍ କିଛି ଦେବନି ଏମିତି କହିକି ରଖିଦବୁ ଆଉ।
ହଁରେ ମୁଁ ସରକାର ହେଇଗଲେଣିି ଏବେ କେବେ ଠୁଁ
ଆଉ ମୋର ତ ପାଠ ପାଠ ନାହିଁ କିଛି ଆଉ ମୁଁ ଏକଜାମ ଦେଲେ ତ ଫେଲ ହେବି ପୁଣି ଆଉ କାଇଁ ଏକଜାମ ଦେବି।
ତମେ
କଣ?
ଏବେ କୋଉ ଇୟର୍ ତୋ ଚାଲଛି?
ମୋର ଏବେ ଫାଇନାଲ ଲାଷ୍ଟୟର ଲାଷ୍ଟୟର।
ହ ଆଟ ନା ସାଇନ୍ସ?
ମୋର ହଁ ସାଇନ୍ସ। ସାଇନ୍ସ ନୁ ମୋର ଆର୍ସ।
ଆଚ୍ଛା ଆର୍ଟ୍ସ ରେ କୋଉ ଓନୋର୍ସ?
ଓଡ଼ିଆ।
ଓଡ଼ିଆରରେ ପିଲା ହେଇକି ଓଡିଆରେ ବ୍ୟାକ୍ ଲଗିଲାଣି ।
କାହିଁକି ଓଡ଼ିଆରେ ବି ବ୍ୟାକ୍ ଲାଗୁଛି।
ମ୍ୟାମ୍ ପଢଉନାହାତି ବୋଧେ ଆଉ।
ହଁ କଲେଜ ବି ଯାଉନି
ଆଛା ଆଛା।
କାଇ ଗଲେ ନା ମୋତେ ଗୋଟେ ଖରାପ ଲାଗୁଛି ଯିବାକୁ ମୋର ସାଙ୍ଗମାନେ ଆଉ କେହି ନାହାନ୍ତି ସେଠି ମୋର ସବୁ-ଉ-ଉ ମାନେ ତଳ ବ୍ୟାଚ୍ ପିଲା ଗୁଡା ନା ମତେ ଭଲ ଲାଗୁନି ତାଙ୍କ ସହିତ
ହ ହଁ ବ୍ୟାଙ୍କର୍ସ ହ
ଆଉ ମ୍ୟାଡାମ ବି ଚଛିଡଉଛନ୍ତି ତୋର ତିରିଶ ଥର ବ୍ୟାଗ୍ ଲାଗୁଛି ତୁ ଆଉ କାହିଁ କଲେଜ ଆସିଛୁ। ଘରେ ଯାଉଥରେ ଅଙ୍ଗନବାଡିରେ ନା ଲଖାଇଦେ।
ଆଚ୍ଛା ଏମ୍ ତି କଥା କି?
ହଁ ।
ପଢିବାକୁ ବି ଟାଇମ୍ ଦରକାର ନା ଟାଇମ୍ ବାହାର କର ପଡିବ ନା ଆଉ।
ଟାଇମ୍ ବାହାର କରିବାକୁ ଟାଇମ୍ କାଇଁ ମୁଁ ତ ଫୋନ ଦେଖୁଛି ଆଉ ଘରକୁ ମାନେ ଘରୁ ଆସଛି ଖାଉଛି ତାପରେ ଶୋଉଛି ତାପରେ ଉଠିକି ଫୋନ ଦେଖୁଛି। ପଢ଼ିବାକୁ ଟାଇମନ
ଆଉ ଖାଇନି ତମେ କଣ
ହୁଁ ଖାଇବି ଆଉ ସାଢେ ନଅଟା ପରେ ଖାଇବି।
ଚଛି
କଣ?
ଟାଇମ ଟେବୁଲ ଅଛି ଖାଇବାର
ହୁଁ।
ଆଉ ସବୁ ଘରେ ଭଲ ଅଛନ୍ତି ।
ହଁ ଭଲ ଅଛନ୍ତି । ଆଉ ତମ ଆକାଶରେ ଦେଖିଲେ ଏବେ କଣ ଜନ୍ମ ଅଛି ନା ବାଦଲ ଚାଲୁଛି। ହଁ ଚାଲ।
ସେ ମାନେନା
ତମେ ମାନେ କୋଉଠି ଅଛ ଏ ବାହ ଘରେ ନା ବାହାରେ?
ଘରେ ରହୁନି।
କଣ ପାଇଁ?
ବାହାର ଚାକିରି କହୁଛି ଘର କେମିତି ଘର କାମ ଯାଉଛି କମ୍ ଦିନ ଆଉ
ଓହୋ ବାହହାର ମାନେ ବାହହାର ଅଛୁ ଛା ଚାକିରି କରୁଛ ବାହାରେ କଉଠି?
ଆମର ଅଛି କ
କଣ?
ପରେ କହିବି ଆଉ। ହୁଁ।
ଆମର ରାତିରେ ଗୋଟେ ଚଢେଇ ଉଡେଇକି ଯାଉଛି।
ରାତିରେ ତ ଚଢେଇ ହେଇଗଲା ଆଉ କଣ।
ଉଡ଼ିନି ତ ଉଡ଼ିକି କେମିତି ଉଡିକି ଯାଉଛି।
ଭୂତ ହିଆଡୁ
ଭୂତଟା ବୋଧେ ଗଲା।
ହୁଁ
ହଁ ସେଇଆ ବୋଧେ ଭୂତଟା ଗଲା ଆଉ।
ହଁ ହେ
ଆଉ କଣ କହ।
ହଉ ସାଙ୍ଗ ମୁଁ ରହୁଛି କାଲି କଥା ହବା ଆଉ।
ହୋଉ ହୋଉ।
ହୋଉ